ହାଲୋ।
ହାଲୋ।
ହାଲୋ।
ହାଲୋ।
ହଁ ହଁ ସବୁ ସଭୁଛି।
ହଁ।
କହ।
ହ୍ୟାଲୋ କଣ ଅ ରୁ। କୁ ଚିକେନ ତମର।
ହଁ ପଠେଇ ଆମର ମାଛ ଭଜା ସଜ ପ। ପଖାଳ ମାଛ ପୁରା ମସଲା ଦେଇକି ତାୱରେ ପକେଇକି ହଁ।
ଟିକେ ମତେ ଟିକେ ସ ମାଛ। ମସଲା ଆଉ ପଖାଳ ଦବୁ ନା।
ପୁରା ଭାଜି ଦେଇଥିବୁ କଟକଟିଆ କରିକି ମସଲା ଗୋଳେଇକି ନହେ ମସଲା ଯେମିତି ତରକାରୀ କରୁଛ ଏମିତି ଗୋଳେଇଦବୁ ତାକୁ ପୁରା ଭାଜି ଦବୁ ପୁରା ତାୱାରେ ପକେଇକି।
ଦବୁ ନାହିଁ ଟିକେ।
ହୁଁ ଗଲେ ବନେଇକି ଦେବି ଆଉ ତାର ଯୋଉ ଟେଷ୍ଟ ଥାଏ ଆଉ ନ କହିବା ଭଲ।
ହଁ।
ସେ ବଢିଆ ଲାଗିବ। ଖାଇବା ପାଇଁ ଆଉ।
ହୁଁ କେତେବେଳେ ଖାଇବ।
ଏଇ ରୁଟି ସଇଲାଣି ଏପଟେ ଚିକେନ ବସେଇଛି ମେନ୍ ହେଲା ଆଇଁ କରିବାର କିଛି ନାହିଁ ଧୁଆ ଆଚ୍ଛା।
ହଁ ବା ସେଇଗୁରା ବେଶୀ ।
ସେଇଟା ବେଶୀ ମେଞ୍ଚେ ବାସନ ମା ମାଜିବା ଟା ହଉଛି ବହୁତ କଷ୍ଟ।
ଆମ ବାସନ ଦେଖିଲେ ଚେତାବୁଡି ଯିବ। ଆମର ତ ଯେମିତି। ବାସନ ସକାଳେ ଗୋଟେ ସନ୍ଧ୍ୟାବେଳେ ଗୋଟେ ପୁଣି ଏଇନା ଜଳିକା ଫଳିକା ଖାଇଚନ୍ତି ତାକୁ ବଧେ ପଡିଛି ପୁଣି ଏନା । ଭାତ ଖାଇବେ କିଛି ଖାଇବେ ତାକୁ ଗୋଡେ ପଡିବ ଜଳଖିଆ ପକୁଡି ଏନା ଛାଣିଥିଲି ପାମ୍ପଡ଼ ଦିଟା ଛାଣିଥିଲି।
ହଁ।
କି ସବୁ ମିଶିକି ଖାଇଲୁ ଆମର ହଁ ପନ୍ଦର ଟା ଜା ଏମିତି ଆଉ। ହଁ ତମର କେତେବେଳେ ଖାଇବା ପୁଣି ରାତିରେ?
ସରିଲାଣି ଏବେ ରୋଷେଇ ରୋଷେଇ ସରିଲେ ଜଲଦି ଦେଇଦେବି ପୁଅ ହଇରାନ କରୁଚି ନା।
ମୁଁ ତ ପୁଅ ଟା କୁ ଏନା ଖୋଇଦେଲି ତା କାମ ସାରିଦେଲି ତ ଖାଲି ସମସ୍ତଙ୍କୁ ଖାଇବା ଦେଇ ଦେଇକି ଗ୍ୟାସ
ପୁଅ କଣ ଏବେ ଖାଉଚି ଆଉ ଖାଇବନି ରାତିରେ?
ଆଜି କେନ୍ତି ଖାଇଚି କୋଉଦିନ ସେ ଖାଏନି।
ବନି ରାତିରେ?
ସେ ରାତିରେ କୋଉ ଦିନ ଖାଏନି ପା କହୁ
ସେଇଥିପାଇଁ ତା ଦେହରେ ଲାଗୁନି ହେଲଥ ରହୁନି ତୁ ତା ତାକୁ ଜଲଦି କହିଦଉଚୁ ଆଉ।
ଜଲଦି ଖୋଇ ଦଉଛି କଣ କି ସେ ଶୋଇବ ଶୋଉଛି ସେ ବା ଏଗାରଟା ବାରଟା- ଖାଇବ ନି ପା ତାକୁ ଚା- ସନ ମଣିଷକୁ ଆଉ ନାଇଁ ସେ ଖାଇ ଆଉ କିଛି ଖାଇବନି ସେ ଖାଇଥିଲା ସେ - ସନ୍ଧ୍ୟା ବେଳକୁ ଟିକେ ଆଜି ଖାଇନି ସନ୍ତୁଳା ଖାଇନଥିଲା ଯେ ସନ୍ଧ୍ୟା ବେଳକୁ-
ଯାହା ଖାଇଲେ ବି ରାତି ଏତେ ବଡ ରାତିଟା ହେଲାଣି।
ଖାଇବ ଶୋଇବା। ଶୋଇବା ପୂର୍ବରୁ ପାଣି ଫାଣି ପିଇବା ଆଉ ଶୋଇବା ଆଉ କିନ୍ତୁ- ତାକୁ ଟିକେ ତା କାମ ଇନା ଛିଡେଇ ଦେଇଛି। ଖୋଇ ଦେଇଛି ଟିକେ। ଆ ଖାଇଲେ ଟେନସନ ନାଇଁ କି ନ ଖାଇଲେ - ଆଉ ନ ଖାଇଲେ ବି ଟେନସନ ନାହିଁ କାରଣ ସେ କୋଉ ଦିନ ରାତିରେ ଖାଉନି ଅଧିକାଂଶ ଶୋଇପଡୁଛି ବେଶି।
ସେଇଥି ପାଇଁ ତାର ଆସିକି ଦେଢ ବର୍ଷ ହବ ଗ୍ରୋଥ ନାହିଁ।
ହଁ ହଁ। ରୋଷେଇ ସହିଲା ମୋର ତାପରେ ସମସ୍ତେ ଖାଇବେ ଘର ଲୋକ। ତାଙ୍କୁ ଦେଇକି- ତାପରେ ପୋଡାକୁ ନେବି। ଆମ ହଁ ଆମର ଭାତ ବସି- ସଜ ପଖାଳ ସବୁ ଦିନେ ହଉଛି।
ରାତିରେ ସମସ୍ତେ ଖାଉଚନ୍ତି?
ସମସ୍ତେ ରୁଟି ହଉଚି ଯିଏ ଭାତ ଖାଇଲା ଯିଏ ରୁଟି ଖାଇଲା ଯିଏ ଗରମ ଭାତ ଖାଇଲା ତିନିଟାଙ୍କ ଖାଇଲା ଯାହା ମନ ଯିଏ ଯାହା ଖାଇଲା।
ହଉ କଣ?
ହଁ କ?
ଆଉ ଆଉ ଘର ସମସ୍ତେ ବୋଉ ବାପା
ବୋଉ ବାପା ଭଲ ଅଛନ୍ତି ବଉ ଭଲ ଅଛନ୍ତି ବାପା ବି
ହଁ ହ।
ଘରକୁ କେବେ ଯିବାର ଅଛି ବୁଲି ବୁଲି
ହୁଁ ଯିବି ହ।
ଘରକୁ କହିଲେ ଟିକେ କୁଆଡ଼େ ଗୋଟେ ଯିବା ବୁଲିବା ପାଇଁ।
ହଁ।
ଫୁଲ ଚାହିଲେ ଟିକେ ମନ ଶାନ୍ତି ହବ।
ହ ହଁ।
ସେଦିନ ଆଳୁ ପରଟା ବନେଇଲୁ
ହଁ ହ ସେଦିନ ବନେଇଲିି ଆଳୁପରଟା ଭଲ ହେଇଥିଲା ମୁଁ ଜାଣିନଥିଲି କେମିତି ଆଳୁ ପରଟା ବନାରେ ହ ମୁଁ କେବେକୁ ଜାଣିନଥିଲି ଆମ ବାବା କହିଥିଲେ କି? ଏ ଆସ୍ତେ ଆସ୍ତେ ହେ ନଥିଲି ଧନିଆ ପତ ଦେଇଥିଲି ଚାଟ ମସଲା ଦେଇଥିଲି ଆଉ ଜିରା ଗୁଣ୍ଡ ଦେଇଥିଲି।
ନା ମୁଁ ଯେମିତି କହିଥିଲି ସେମିତି ବନେଇଥିଲେ ତ।
ହଁ କିନ୍ତୁ ପରଟା ଟା ମୁଁ ପରଟା ନାଖେ ବନେଇଲି ଯେ ବନେଇ ପାଇଲିନି ସି ହେଲା ଗୋଟେ ଜାଗା ରହିକି ଫାଟିଗଲା ମୁଁ ତାପରେ ତାକୁ ମଣ୍ଡା ନାଖଆ ମଣ୍ଡା ସୁଝିକି ଯେମତି ପିଠା ଜମିତିି ଯେମତି ଗୋଲ ଗୋଲ କରନ୍ତି।
ହଁ ହଁ ସେଇଭଳିଆ
ତା ଭିତରେ ଆଳୁକୁ ପୁରେଇଲି
ହଁ।
ପାଣି ପୁରେଇକି ତା ଚାପଛ।
ହଁ କଲେ ଧୀରେ ଧୀରେ ସବୁ ସିଖିଯିବୁ।
ଆ କିନ୍ତୁ ଭଲ ହେଇଥିଲା।
କିନ୍ତୁ ପାମ୍ପିଡି ଚାଟ୍ ଟା ମୁଁ କରିପାଇଲିିନି ସେଇଟା ତୁ କ ଭଲ କଲୁ।
ହାଁ?
ସେଇଟା ତୁ ଭଲ କରୁ।
ଏଇଠି ତ କରେ ଯାହାବି କଲେ ଭୋଜି ଭାତ କଲେ ମତେ କହନ୍ତି ପାମ୍ପିଡ଼ି ଚାଟ୍ କରିବାକୁ।
ଆଉ ନୁହେ ଯୋ ସବୁ ସିଲେଇ ଆଇଟମ୍ ମତେ ଜଣା। ଆ ପାମ୍ପଡ଼ି ଚାଟ୍ ଟି ସିଖ୍ ପାଇଲିନି ବର୍ଷା ଯା ଫିମ୍ପି ଫିମ୍ପି ହଉଚି। ଆଜି ଏ ଏତେ ଜୋର୍ ରେ ଘଡ଼ଘଡ଼ି ମାଇଲା ଆମେ ପୁରା ଡରିକି ଛାନିଆ ଆମେ ଭାବିଲୁ କିଏ କୁଡ଼େ କାହାକୁ ମାରିଚି।
ହୁଁ ହୁଁ ଏବେ ତ ସେମିତି ଆଇଲା ଆଉ ଖରାଦିନ ଲାଗି ଓ ଥିବ ଥିବ ଅଚାନକ ଆସିବ।
ସବୁବେଳେ ଏଇ ଖରାବେେଳେ ଏଇ ସନ୍ଧ୍ୟା ବେଳକୁ ଆଁ ଆମ୍ବ ଆଣୁ କିଣିକି ଖାଉଚୁ।
ଅ ହ।
ତମର?
ନା ଆମର ଆମ୍ବ ଗଛ ଥିଲା ଗୋଟେ ଗଛ ହେଇଥିଲା ବହୁତ ସରିଲାଣି ଆମ୍ବ ଆଉ ନାହିଁ କିଣା ହେଇକି ଯାହା ଆସୁଛି ଆଉ।
ରାଗେରେ।
ହଁ ଆମ୍ବ ଗୋଟେ ଥିଲା ପା ସେ ହଁ ସେଟାରେ ପଡ଼େ।
ହଁ ସେଇଟା ତ ବଢିଆ ଆମ୍ବ ହଉଥିବ।
ଫଟା ଗୋଟା ଗୁରାକ ଫଟା କଚା ପୁରା ମିଳା କିନ୍ତୁ ପାଟିରୁୁ ପୁରା ଚିହ୍ନା ନଖିଆ ପୁରା ଚୋପା ମାନେ ପୁରା ମୋଟା ଇଏ। ସବୁବେଳେ ଆମେ
ଏଇ ପଛ ଆମ୍ବ ଟା ମୁଁ ଦେଖିଥିଲି ବହୁତ ଫାଟିବ।
ଓ। ଆଳୁ ଭଜା।
ଇଏ ଆମଟା ଝିଅ।
ଏସେ ମୋବାଇଲ ଦେଖୁଥିବ ଆଉ କଣ କରିବ?
ମୋବାଇଲି।
ହୁଁ।
ତାଙ୍କର ଯୋଉ ଇଏ ପାଇ ହୁଏ ପାଇଲେ?
ହଁ।
ନାଇଁ ନାଇଁ ଏଟା ସିଏ ଜାଣିିନଥିଲେ ସେ ଆମେ ଭାବିଲୁ ହେଇଛି ସେକେଣ୍ଡ ସିଲେସ୍କନ କିନ୍ତୁ ସେକେଣ୍ଡ ସିଲେକସନ ହେଇନଥିଲା।
ପାଇନାହାନ୍ତି ତାହେଲେ।
ଆଦର୍ଶ ପାଇନାହାନ୍ତି?
ନାଇଁ ନାଇଁ। ଆମେ ଖୁସି ହେଇଯାଇଥିଲୁ ପାଇଚନ୍ତି ବୋଲି।
ଆଉ।
ହଁ ହୋଉ ଏବେ ତ ଫୁଣି ଏବେ କରିଦେଲାଣି ନା ଷଷ୍ଠ ନା ସପ୍ତମରେ ଫୁଣି ଦବ ଯାଇକି ଆଦର୍ଶ ଦେଇ ହବ।
ନାଁ ନାଁ ଷ୍ଟାଣ୍ଡାର୍ଡ ଖାଇ ପର୍ଯ୍ୟନ୍ତ ନା ଆଉ।
ନାଇଁ ଅଛି ନା ଏବେ କରିଦେଲାଣି ଏବେ ବି ପାସ୍ ଫେଲ୍ କରିଦେଲାଣି ଆମ ବେଳକୁ ନଥିଲା ଏବେ ପାସ୍ ଫେଲ୍ କରିଦେଲାଣି। ଏତିକି ମାର୍କ ନ ରଖିଲ ଫେଲ୍ ସେଇ କ୍ଲାସ୍ ରେ ହିଁ ବସିକି ରହିବ। ଯେମିତି ସପ୍ତମ ଥିଲା ହଁ ଯେମିତି ସପ୍ତମ ବୋର୍ଡ ପରୀକ୍ଷା ଥିଲା।
ତାଲେ ମାଛ ଭଜା ସଜ ପଖାଳ। ଖାଇଦବ। ଦିନରେ ଆଜି ଆଇଁଷ ଆମ୍ବୁଲ ପକେଇ ଥିଲୁ
ହଁ ଆମ୍ବୁଲ ପଡିଥିଲା ଆଜି ଆମ୍ବୁ ମୁଁ କରିଦେ। ଟେନସନ୍ ଯାହାର ଯାହା ମନ ହେଲା ସେ ପକେଇ ଦେଇ ଖାଇବ କି ନ ଖାଇବ ଏମତି ନାଇ ସବୁଥିରେ ପଡିକି ରହିବ କିଏ ଖାଇବନି।
ହଁ। ମାଛ କଅ ପୋଖରୀରୁ ଆସିଥିଲା।
ହଁ ନାଇ ପୋଖରୀରୁ ନାଇ।
ଆଉ।
କରିଲୁ ନାଇ କିଣା ହେଇଥିଲା ମାଛ ଆମର ପୋଖରୀ ମାଛ ସଇଲାଣି ନିଲାମ ସରିଗଲାଣି।
ହଁ ହଁ।
ହଁ। ହଁ।
ଦିଲ୍ଲୁ କୁଆଡେ ଯାଇଚନ୍ତି?
ହଁ ସେ ନାହାନ୍ତି ଯାଇଛନ୍ତି ମାର୍କେଟ ଆଡେ ଆଉ। ହଁ।
ଦେହ ଭଲ ହେଇଗଲା।
ହଁ। ହଁ ଦେହ ଭଲ ହେଇଗଲା।
ଘରେ ସମସ୍ତେ ଭଲ ଅଛନ୍ତି ନା।
ହଁ ଭଲ ଅଛନ୍ତି ହଉ ଖୁଚି।
ହଁ।